ହ୍ୟାଲୋ ହଁ ଦିଦି! କାଁ ଘଛ?
ହୁଁ ବସିଛି ଆଉ!
ହୁଁ ହୁଁ ଆଉ ଘରେ ସମସ୍ତେ ଭଲ।
ହଁ ଭଲ ଆଉ ମତେ ଟିକେ ଥଣ୍ଡା ହେଇଯାଇଛି। ମତେ ଟିକେ ଥଣ୍ଡା ହେଇଯାଇଛି ଆଙ୍କର ଟିକେ ଆଜି ଆକ୍ସିଡେଣ୍ଟ ହେଇଯାଇଛି।
ହେ ନା କେମିତି ହେଲା!
ଏଇ ରୋଡ ଉପରେ ଆସିଥିଲେ ଗୋଟେ କାର ବାଲା ଆସି ବାଡି ଦେେଲେ ଆଣ୍ଠୁ ହାତ ଛିଣ୍ଡି ଯାଇଛି
ଓହୋ ସେମିତି କିଛି ହୁଏନି ତ
ନାଇଁ ବେଶୀ କିଛିଇ। ସେଇ ବି ଯୋଉ ସେଇ ଯୋଉ ଟିକେ ବି ହେଇଛିଇ। ଆଠ ଦିନ ଖଣ୍ଡେ ଘରେ ବସିବାକୁ ପଡିବ। ଆଉଛ ଗୋଟେ କାରବେଲା କାରବେଲା ଆସିଲା ବାାର ଦେଇ ପଳେଇଲା। ଲୋକ ହେ ହେ ହଉଛନ୍ତି ସେ ଶୁଣଆାର ଆଣେ!
ଶୁଣିବାର ନାଁ କଣ କରିବୁ ସିଏ ଶୁଣିବେ ଆଉ।
ଭଗବାନଙ୍କ ଦୟାରୁ କେମିତି? ବେଶୀ କିଛି କ୍ଷତି ନାଇନ ହେଲମେଟ ପିନ୍ଧଥିଲେ।
ହୁଁ! କଣ କର ଆମେ ଯେତେ ଧୀରେ ଧୀରେ ସଚେତନ ହେଇଗଲେ? କଣ ହବ ସେ ଯୋଉ ଆଉ କାହା ଉପରେ ଆମେ କଣ କର?
ଆଉ ସାନ ପୁଅର ଜନ୍ମଦିନ ଥିଲା।
ହୁଁ!
ଆ ବଉ ତମର ବର୍ଷିକା ଯାଇନି ଦେଠ ହବ!
ଆଜି!
ହଁ!
ଓ ହୋ! ଆ ନନେ କଣ?
ହଁ!
କଣ ହୁଏ ସାନ ପୋର?
ସାନପୁର ସେଇ କେହି କି କଟା ହୁଏ ସେ ସାଙ୍ଗସାଥି ମାନେ ଆସନ୍ତି ଏଇ ଆଉ। ମନ୍ଦିରକୁ ଯାଏ ନୂଆଶମନ୍ଦେ! ଆଉ ଜନ୍ମଦିନରେ କଣ କରିବୁ? ପିଠା ତରକାରୀ ଖିରି ଏମିତି ସବୁ ହେଇଥିବ ଯାହା ଜଳି ଆସିଥବ କି ମିଠା?
ହୁଁ ଆମ ଏପଟେ କଣ କରନ୍ତି କହିଲ? ମାନେ ଆମର! ସାଧାରଣ ହିସାବରେ କରିଦିଅନ୍ତି ଉଁ ଆମର ସକାଳେ ତାଙ୍କର ମନ୍ଦିର ତ ଯିବେ ଯିବେ। ଆଉ ତାପରେ ମିଠା ଯୋଉ ପକେଟ ଦିଆଯାଏ ନା ଟିଫନ୍ ମିଠା ତ ସନ୍ଦେସ ଏମିତି ଚାରି ପ୍ରକାର ମିଠା ପୁରେଇ ଦେଇକି ସେଇଟାକୁ ଦେଇଦେବେ ତା ଉପରେ ଷ୍ଟିକର ରହିଥାଉ ଯାହାର ବି ଜନ୍ମଦିନ। ତା ନାରେ ଏ ଷ୍ଟିକରଟା ମରା ହେଇଥିବ।
ହୁଁ ଆମର ବି ଏମିତି ବି ଆମେ କରୁ।
ହୁଁ ତାକୁ ଦେଇଦେଲେ ସରିଲ ତା ପରେ ସିଏ ତାଙ୍କ ଘରେ ପୂଜା ଫୂଜା ଯାହା ଯେମିତି ତାଙ୍କର ସତ୍ୟନାରାୟଣ ପୂଜା ହୁଏ ଆମର।
ହୁଁ।
ସତରଣ ପୂଜା କରିସାରିଲା ପରେ ଆମର ଉଁ ରାତିରେ ଛୁଆ ତାଙ୍କର ଆଣି ଆସିବେ କେକ୍ କଟା ହବ। କେକ୍ କାଟିବେ ବୋଲି ସେ ମୁଁ ଘର ସାରା ପରା ଅଳିଆ କରିଦେବେ।
ହଁ।
କେକ୍ କାଟିବେ କେକ୍ ଫେକ କଟାକଟି ସଇଲା ପରେ ସବୁ ଛୋଟ ଭୋଜି ଟାଇପର କରିବେ ଆଉ ଏବେ ଗୋଟେ କଣ କରୁଛନ୍ତି। ଆଉ ଏକାଥରେ ଗୋଟେ କେକ୍ ନେଇ ଯାଉଛନ୍ତି ସେ ଯୋଉ ଫାଙ୍କା ଜାଗା ଦେଖିକି ସାଙ୍ଗ ମାନଙ୍କ ସହିତ କେକ୍ କାଟୁଛନ୍ତି ସେଠି ତାଙ୍କର ପଇସା ନେଇଯାଉଛନ୍ତି ଚିକେନ ଫିକେନ ଭଲ ମନ୍ଦ ତାଙ୍କର ସେଠି କରିକି ଖାଇବେ। ଏଇଭଳିଆ ସବୁ କରିଛନ୍ତି ଏଇଭଳିଆ କଲେ ଭଲ କଣ କହୁନ ଘର ଅଳିଆ ହବନି। ଆଇ ଇଏ ଘରେ ଇଏ ଫିଏ କର ସେ ସିଷ୍ଟମ ନାହିଁ। ନା ନିଜେ ତାଙ୍କ ରୋଷେଇ କଲେ
ହୁଁ।
ଆମ ପୁଅ ଆମ ପୁଅ ଏବେ ସିକ୍ସ କ୍ଲାସ ଯିଏ ପଡୁଛି ସେଇ କରୁଛନ୍ତି।
ହୁଁ।
ହୁଁ। ଯେ ତମେ ସବୁ କୋଉଠି କୋଉଠି ଯାଇଛ ଓଡିଶା ଭିତରେ ବୁଲିବାକୁ?
ହୁଁ କୁଆଡେ ପୁରୀ ଯାଇଛି ଉଁ ଯାଇଛି। ସବୁ ଆଜ୍ଞା।
ଲକ୍ଷ୍ୟ କରିଥିବ ସବୁଠି ଏରିଆକୁୁ ଯିବ ଯେମିତି କିି କଟକ ଯିବ ତାଙ୍କର ମାନେ କଣ କହିଲ? କଥାବାର୍ତ୍ତା ହୁଏ ଯୋଉ ଭାଷାରେ ଟିକେ ପରିବର୍ତ୍ତନ ଆସେ ଜାସ ସୂର୍ଆ ସିଏ ଟିକେ ପରିବର୍ତ୍ତନ ଆସେ।
ହଁ ସମସ୍ତଙ୍କ କଥା ଟିକେ ଅଲଗା ଅଲଗା।
ସମସ୍ତ ସମ୍ବଲପୁରୀ ବହୁ ସମ୍ବଲପୁର ଏ ସେ ସବୁ ଜାଗା ଅଛି ତମ ସମସ୍ତଙ୍କ କଥାବାର୍ତ୍ତା ରୁ କୋଉଟା ଭଲ ଲାଗେ।
ମାନେ ଯୋଉ କଥାଟା ସବୁ ଅଲଗା ଅଲଗା କୁହନ୍ତି ମାନେ ଟିକେ ଏଁ ଭଲ ଲାଗେ ସମ୍ବଲପୁରୀ କଥାଟା ହା ହା।
କିଛି ଗୋଟେ ଏରିଆ କିଛି ପଶି କିଛି ଗୋଟେ କଥାବାର୍ତ୍ତା କରିବେ ଆଁ କରିକି ଅନେଇବା।
ହୁଁ ହୁଁ।
ଆଉ ଭଦ୍ରକରେ ଖାଇତେ ଦେଇତେ ଏଇ ସବୁ ଆଉ ଉଁ କଣ କହିଲ ଆଉ ଗୋଟେ ଯୋଉ ଢେଙ୍କା କଣ ଢେଙ୍କାନାଳ କହୁଛି। କଣ ହଁ। ଭଦ୍ରକ କୁ ଯୋଉ ସରି କଣଲୋ ସମ୍ବଲପୁର ଭାଷା ଟା ମତେ ବହୁତ ଭଲ ଲାଗେ।
ମୁଁ ତେବି ସେଇ ଭଲ ଲାଗେ ଶୁଣିବା।
ସେଇ ସେଇ ଭାଷାରେ ଭାରି ଭଲ ଲାଗେ। ଯାଜପୁର ଯାଜପୁର ଭାଷା ଶୁଣିଛ ନା?
ନା।
ଶୁଣି ନା, ମୁଁ କୋଉଠିକା ଭାଷା କହୁଛି କି?
ହୁଁ କଣ ଜାଣିଛି। ଏତେ କହି ହବନି। ଥାଉ, ଥାଉ।
ହୁଁ। ତେଣୁ ଭାରି ଭଲ ଲାଗେ ଭାଷା ଗୁଡା। ତାଙ୍କର ବି ସବୁ, ସବୁ ଜାଗା ଜାଗାରେ ଅଛି, ସବୁ ଫେମସ ଖାଇବା ହେଲା। ସମ୍ବଲପୁରରେ ଯେମତି ଡ୍ରେସ୍ ଅଛି। ପୁରୀ ଜଗନ୍ନାଥ ମନ୍ଦିର ଅଛି। ତ ସବୁ ଜାଗାରେ ବି ବହୁତ କିଛି ଫେମସ ଅଛି।
ହୁଁ। ଆଉ ସକାଳେ, ସକାଳେ ଆଜି କଣ ଖାଇଥିଲ?
ସକାଳେ ଆଜି, ମୁଁ ଜଳିଖିଆ ଖାଇଥିଲି।
ଜଳଖିଆ କଣ ଏଇ ପିଠା ତରକାରି ହେରିକା?
ନା, ନା, ନା ଇଟଲି ପୁରୀ।
ସେଇ ପା ପିଠା ତରକାରୀ ଅଛି।
ନାଇଁ, ପିଠା କହିଲେ ଆମର ଚକୁଳିି କୁ ବୁଝାଏ। ଚକୁଳି ସେ ଯୋଉ କାକରା ପିଠା, ଜନ୍ତା ପିଠା, ମଣ୍ଡା ପିଠା ଏଇ ସବୁ ଜିନିଷ। ହୁଁ।
ଆମେ ସେଇ, ସେଇ ଇଟିଲି ତରକାରୀ, ଆମେ ସକାଳକୁ ପିଠା ତରକାରୀ ଖାଇଛୁ। ଇଟିଲି, ବରା, ଗୁଲଗୁଲାକୁ ଆମେ ସକାଳକୁ
ଓହୋ ଆଚ୍ଛା ଆଚ୍ଛା ଇଟିଲ ଟାକୁ ପିଠା କହୁଚ, ନାଇଁ?
ହୁଁ। ଚକୁଳି ବି ପିଠା, କିନ୍ତୁ ଆମେ ସେଇ ଯୋଉ ଇ ଇଟିଲି କି ଆମକୁ ପିଠା ତରକାରୀ ଖାଇଚୁ।
ଓହୋ ସେଇ ଦେଖିଲ ନା ତମ ପରିବର୍ତ୍ତନ ହଉଛି।
ହଁ।
ସେଥିପାଇଁ, ସବୁଆଡେ ଟିକେ ବୁଲିବା ବି ଦରକାର। ସବୁ ଜିନିଷ ଜାଣିପାରିବ।
ତମକୁ ସତରେ ଖାଇବାକୁ ଜିନିଷରେ କଣ ଭଲ ଲାଗେ ଖାଇବାକୁ?
ମଟନ୍ ହୁଁ ମଟନ୍, ଚକୁ ଚକୁଳି, ରୁଟି ମୋର ପସନ୍ଦ। ମୋତେ ସବୁ ଖାଇବା ଭଲ ଲାଗେ। କିନ୍ତୁ, ଅତି ପ୍ରିୟ ସେଇଟା ଆଉ। ଏମିତି କୌଣସି ଜିନିଷ ନାହିଁ କି, ମତେ ଭଲ ଲାଗେନି। ଏଇ ଚିକେନ, ଅଣ୍ଡା, ଏଗୁଡା ସବୁ ଖାଏନୁ। ଆଉ ସବୁ ଖାଇବୁ।
ଆଚ୍ଛା।
କଙ୍କଡ଼ା, ଏଇଗୁଡା ସବୁ ଖାଉନା।
ହୁଁ, ମାନେ ତମେ ଖାଅ ନା ତମ ଘରେ କେହି ବି ଖାଆନ୍ତିନି?
ମୁଁ ଖାଏନି।
ଓ ହୋ। ମାଛ ଖାଉନ?
ମାଛ ଖାଏ।
ହୁଁ ଚିଙ୍ଗୁଡ଼ି ଟା?
ହଁ, ଖାଏ।
ଉଁ ହୁଁ ଉଁ। ଅଣ୍ଡା ହୁଁ, ମୋତେ ବି ଚିକେନ ଟା ବି ମୋ ମା ବି ଖାଆନ୍ତିନି।
ହୁଁ, ନା ଖାଉନୁ।
ସେ ଦିଟା ଖାଆନ୍ତିନି। ମଟନ ଖାଇବେ। ମଛା ଖାଇବେ। ଭା
ଏ ମାଣ ବସା ସକାଶେ ସେଗୁଡା ଖାଆନ୍ତିନି। ମା ସେଗୁଡା ଖାଇଲେ ମାଣ ବସେଇବେନି।
ନାଇଁ, ନାଇଁ ଆମର ତ ସେମିତି କିଛି ନାହିଁ ଏଠି।
ନା। ତାପରେ ଗୋଟେ ଘରର ବୋହୂ ସେ ସବୁ ଜିନିଷ ଖାଇବନି ଆମର
ହୁଁ ହୁଁ ସେଟା ଅଛି ଗରୁ ସବୁ ଅଲଗା ଇଏ ସେମିତି କିଛି ନାହିଁ କିନ୍ତୁ ତାଙ୍କୁ ଭଲ ଲାଗେ ନା ସେ ଖାଆନ୍ତିନି ଆଉ ମାନେ ତମେ ବି ସେଇ ଯୋଉ ଜିନିଷ ପାଇଁ ପୂଜା ଫୂଜା ଏଇ ଜିନିଷ
ହଁ ନା ନା ମୁଁ ମତେ ଭଲ ହିଁ ଲାଗେ। ଚିକେନ ଖାଇବାକୁ ତାପରେ ଦୁଇରେ ପୂଜା ପୂଜା ପାଇଁକି ବି ମୁଁ ଖାଏନି।
ଓହୋ ମୋର ବି ଗୋଟେ ସାଙ୍ଗ ଟେ କହୁଥିଲା ଆଉ। ତାର ଗୋଟେ ଯାହାର ବାହାଘର ଠିକ୍ ହେଇଯାଇଥିଲା ସେ କହୁଥିଲା କି ଏମିତି ଏମିତି ମୁଁ ଖାଇପାରିବିନି ଇଏ‌ ସିଏ ମୁଁ ଏତି କାଇଁ ହଉଛି ସବୁଆଡେ କଣ ଅଛି ଆଉ ସେଇଥିପାଇଁ ସବୁ ଜାଗା ବୁଲିବା ଦରକାର ସବୁ ଦେଖିବା ଦରକାର କଥା ହବା ଦରକାର। ସମସ୍ତଙ୍କ ସହିତ ଆମେ ଜାଣିବା କୋଉଠି କଣ ଅଛି କଣ ନାହିଁ ଏଇ ମୁଁ ତମ ସାଙ୍ଗରେ କଥା ହେଲି କଥା ହେଲି ବୋଲି କେତେଟା ଜିନିଷ ଜାଣିଲି ନା ନାଇଁ।
ହୁଁ ‌
ସବୁ ଜିନିଷ ଆଉ ମୋର ଗୋଟେ ଦିଦି ଅଛନ୍ତି ହେଲା ସେ ସବୁ ବହୁତ ତାଙ୍କର ଜ୍ଞାନ ସେ ସବୁ ଜିନିଷ ବୁଝେଇବେ ଏମିତି କରିବି ସେମିତି କରିବ ମୋର କୌଣସି ବି ପ୍ରୋବ୍ଲେମ ହେଲେ ମୁଁ ତାଙ୍କୁ ବତେଇବି ତାଙ୍କୁ ଫୋନ କରିବି ଏରେ ହେଲା। ଆ
ଆଚ୍ଛା ଆଉ ବିନିକା କଣ ପଢୁଛ ନା ଘରେ ଅଛ?
ମୁଁ ମୁଁ ଆକ୍ଚୁଆଲି ମୋର ପଢ଼ା କମ୍ପ୍ଲିଟ୍ ହେଇଯାଇଛି ମୁଁ ଚାକିରୀ କରୁଥିଲି କଟକରେ କଟକରେ ଫୁନେ ଆଉ ଏବେ କିନ୍ତୁ ଘରେ ଅଛି ବାପାଙ୍କ ଦେହ ପୁରା ଖରାପ ହେଇଗଲାଣି। ତାପରେ ବାପା ଗଲେଣି ବାପାଙ୍କର ଯେତେବେଳେ ଦେହ ଖରାପ ହେଲା ପ୍ୟାରଲିସିଡେ ହେଇଗଲା ନା ତ ମେଡ଼ିକାଲ ଡିସିଜନ୍ସ ଆମ ଘରେ ସେତିକି ଆଉ କି ମୁଁ ଆଉ ଗୋଟେ ଦିଦି ସେ ସେଇ କଟକ ର ଥିଲା ଜବ କରୁଥିଲା ତ ମତେ ଛାଡିବାକୁ ପଡିଲା ସେତେବେଳେ ମୁଁ ଷ୍ଟାର୍ଟ କରିଥିଲି ଜବ କରିବା
ଓ ହୋ।
ତ ଛାଡିବାକୁ ପଡିଲା ଏବେ ଘରେ ବିଜନେସ୍ ଆଉ
ଓହୋ। ବିଜନେସ କଣ ଘରେ ବିଜନେସ କଣ କରୁଛ?
ଆମର ଦୋକାନ ଅଛି।
କଣ ଯୋଉ ସିଲେଇ?
ନା ନା ନା କିଛି
ଜଳଖିଆ ଦୋକାନ?
ହୁଁ।
ଆଚ୍ଛା ଆଚ୍ଛା। ଆଉ ହଉ
ଆମର ଦହିବରା ଘୁଗୁନି ଚପ ଏଇ ସବୁ ଜିନିଷ ଅଛି। ଦିଟା ପିଲା ଆଉ ଚାଲିଛି ଆଉ
ଆଚ୍ଛା ଆଚ୍ଛା ମା ଆଉ ତମେ ମା ଆଉ ତମେ ମିଶିକି କର?
ମା ମୁଁ ଦିଦି।
ଆଚ୍ଛା ଆଚ୍ଛା ଯାହା ହଉ ବଡ କଥା ଚଲେଇଛ ଦୋକାନ ଟାକୁ।
ହୁଁ ସେ ଚାଲିଛି ଆଉ। ଚାଲିଛି ସେ ତାଙ୍କର ଦିଟା ପିଲା ଅଛନ୍ତି ଦୋକାନ ପାଇଁ ଡେଲି ତାଙ୍କର ଆଣିବି ଦୋକାନ କରି ବି। ଆ ସାଙ୍ଗର ପଇସା ନେଇକି ଚାଲିଲା।
ହଁ।
ହୁଁ।
ଆଚ୍ଛା ହଉ ହଉ ଆଉ କାମ ମୋର ଅଛି କଥା ହେବି ପଛରେ ଆଉ।
ପରେ କଥା ହବା ଆଉ।